ଆ କେ ଦେ କରୁ କରୁ
ହ୍ୟା ହାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର।
ନମସ୍କାର୍।
ଆଜ୍ଞା ଆଉ ଉଠିଲେଣି।
ହଁ ମୁଁ ଉଠି ସାରିଲିଣି ପୁଅ ସ୍କୁଲ ଯାଇ ସାରିଲାଣି ତାକୁ ସ୍କୁଲ୍ ବିଦା କଲି। ସ୍କୁଲ୍ ଖୁଲିଗଲାଣି
ଏଇ ରଜ ପରେ ତ ସ୍କୁଲ ଖୋଲି ଯାଇଛି ପିଲା ମାନଙ୍କ ଆ
ହଁ ରଜ ପରେ ସ୍କୁଲ ଖୋଲିଗଲାଣି। ତାର ଟିକେ ଏ ଯାଇ ନଥିଲା ଟିକେ ଦି ଦିନ ଉ ତାର ସ୍କୁଲ ବନ୍ଦ କରିଦେଇଥିଲା ଆଜିଠାରୁ ତାକୁ ହଉ ବିଦା କଲି ଆଉ ଆପଣ ଭୟସ୍କ ଏମିତି ଶୁଭୁଛି ଥଣ୍ଡା ହେଇଯାଇଛି ବୋଧେ।
କେ ଅଛି ଏ ଶୋଇଥିଲି ଉଠି ଏଇନା ସେଟଧ
ହଁ ଥଣ୍ଡା ଅଛି ସେଥିପାଇଁ ଲେଟ ଯାଇ ଶଉଚୁ। ଛନ୍ତି ଆଉ ଆଉ। ଆଜି କଣ କିଛି ନୂଆ ରେସିପି ବନ ନେଇବେ କଣ କରିବେ ଆଜି? ଦିନରେ
ହୁଁ। ହୁଁ ଆଗେ ଏବେ ତ ଆ ସକାଳୁ ଉଠିଲି ଆଗେ ସବୁ ନିତ୍ୟ କର୍ମ ସରୁ। ଖରା ବେଳୁ ଆଡକୁ ଦେଖିବା କଣ ଗୋଟେ ନୂଆ ଆଇଟମ ଆଜି କରିବା?
ଦେହ ଖରାପ ବୋଲି ସେଇଥିପାଇଁ ଉଠିିବାେ ଲେ
ହଁ ଥଣ୍ତା ଟିକେ ରହୁଚି ଆଉ।
ଆଜ୍ଞା।
କାମ ସବୁ ସାରିଲେ?
କାମ ସବୁ ସରିଗଲାଣି, ପୁଅ କୁ ସ୍କୁଲ ବିଦା କଲି। ଆଉ ଟିକେ କଣ ଆଜି ବନେଇ ବି ଟିକେ ଆଳୁ ପରଠା ହରିକା ଭାବୁଚି ବନେଇବି ସକାଳେ ଆଉ।
ଆଉ ଆମ ପୁଅ ଆଜି ସକାଳେ ଗୋଟେ ଗଛରେ ପିଜୁଳି ହେଇଥିଲା। ତାଙ୍କ ବାପା ପା ଯାଇକି ତୋଳିକି ଆଣିଛନ୍ତି ସାତଟା ଆଠ ଟା ବିଜୁଳି ଥୁଆ ହେଇଚି ଆଉ।
ଆଜ୍ଞା ଆଜ୍ଞା।
ପୁଅ ତାର ସ କାଳେ ଖାଇଲାନି। ପିଜୁଳି ଖାଇଲାନି, କହିଲା ମୁଁ ସ୍କୁଲରୁୁ ଆସିଲା ପରେ ଖାଇବି ମାମା।
ସ୍କୁଲ କୋଉ ଟାଇମ ରେ ଯାଉଚନ୍ତି କୋଉ ଟାଇମରେ ଆସୁଚନ୍ତି ସ୍କୁଲରୁ?
ସ୍କୁଲ ତାଙ୍କର ପ୍ରେୟାର ହଉ ଉଛି ସାତଟା ଚାଳିଶ ରେ କ୍ଲାସ ହଉଚି ଆଠ ଆଠଟାରେ କ୍ଲାସ ଷ୍ଟାର୍ଟ ହେଇଯାଉଚି ଆଉ। ଆଉ ଟିକେ ପିଲାଟି ଟିକେ ଦୁ ଷ୍ଟ ଅଛି। ମାନେ ଟିକେ ଚାଲାକ ଅଛି। କି ଚାଲାକ ଏଇ ଟାଇପ ର ପିଲାଟି ଆଉ।
ହଁ।
ନାଇଁ ପିଲା ଚାଲାକ ହେଲେ ଆଜିକାଲି ଭଲ। ପାଠ ଚାଲାକ ପିଲାମାନେ ହିଁ ବା ପାଠ ପଢନ୍ତି।
ଚାଲାକ ହେଲେ ଭଲ ଟିକେ ଅତି ଚାଲାକ ହେଇଯାଉଚି ଆଉ।
ହଁ ଆଜିକା ଯୁଗରେ ପିଲା ଯେତେ ଚାଲାକ ହବ ସେତେ ଭଲ ନା ଆପଣଙ୍କ ପାଇଁ ଆଉ ସେ ଭଲ ପାଠ ଫାଠ ପଢିବେ ମାନେ ସେମାନେ ଯଦି ତାଙ୍କର ଚାକିରି ଫାକିରି ଭବିଷ୍ୟତକୁୁ କରିଲେ ଚାଲାକ ରହିଲେ ବି ସେମାନେ ବାହାରେ ଯାଇକି ଭଲ ସେ କାରବାର କର କରିବେ ଆଉ ପିଲାମାନେ କିଛି କରିପାରିବେନି ପାଠ ପଢି ପାରିବେ ନା ବାହାରକୁ ଯାଇପାରି ଵେ।
ତାର ଗୋଟେ ଆଣିକି ଡଗ୍ ଗୋଟେ କିଣିକି ରଖିଛି ତାକୁ ଏଇ ଛାଡି ଦେଇ କି ଯାଇଛି ସ୍କୁଲ କୁ ଆସିଲେ ତା ସହିତ ଖେଳିବ ଆଉ।
ହ ହଁ।
ତାକୁ ସେ କୁକୁର ପ୍ରତି ବି ଦୂରରେ ରଖୁଥିବେ କାହିଁକି ନା କୁକୁରଟା ଯଦି ଆପଣ ଛୋଟିଆଟେ ନା ବଡଟରେ?
ନା ଛୋଟ ସିଏ ଗୋଟେ ମାସ ର ହେଇଥିଲା ତାକୁ ସେ କିଣି ଜାଣିଛି।
ଛୋଟ ଅଛି ସେ ଆଜି ଛୋଟ ଅଛି କାଲିିକି ବଡ ପୁଣି ଆପଣଙ୍କ ସେ ବଡ ହବ ନା। ତାକୁ ବେଶୀ କୁକୁର ସହିତ ମିଶି ଦେବେନି ତ କୁକୁରକୁ ରଖନ୍ତୁ ବାନ୍ଧିକି ରଖନ୍ତୁ କି ତାକୁ ଖାଇବା ପିଇବା ଦଉଥାଉ। କିନ୍ତୁ ତାକୁ ବେସି ଧରା ଧରି କରିବେନି ତାମାନେ ଜୀବଜନ୍ତୁ ମାନେ ମାନେ ତାଙ୍କର ବିସଟା ବହୁତ ଅଛି ବୁଝିଲେ ଆଉ ଆମେ ତାଙ୍କୁ ବେଶୀ ପିଲା ସହିତ ମିଶିବାକୁ ଦବାଟା ହିଁ ଭଲ
ଆଞ। ଆଉ ସଖାଳେ କଣ ଜଳକ୍ଷା କରନ୍ତି।
ସକାଳେ ର ଉଠିଲୁ ତ ଏଇନା ବ୍ରସ ସରିନି ଏଇ ଚା ବିସ୍କୁଟ ଟିକେ ଖିଆ ହବ ଆଉ।
ଆଜ୍ଞା।
ଆପଣ ଖାଇ ସାରିଲେ।
ନା ଖାଇନି ପୁଅକୁ ଏବେ ସ୍କୁଲ ବିଦା କଲି ଖାଇବି ଆଉ।
ଆ ନିତ୍ୟ କର୍ମ ସବୁ ସାରିଲାଣି
ନିତ୍ୟକର୍ମ ସରିଗଲାଣି ଟିକେ ଦେହ ଭଲ ନହିଁ ଆଉ ଟିକେ ମେଡ଼ିସିନ୍ ଖାଉଛି ଆଉ।
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ସ୍ଵାମୀ କନ କୁଆଡେ ଯାଇଛନ୍ତି।
ସିଏ ଗଲେ ପୁଅକୁ ନେଇକି ସ୍କୁଲ ଛାଡ଼ିବା ପାଇଁ
ଓ ହୋ। ପାଗ ଆପଣଙ୍କ ଆଡେ କେମିତି ଅଛି ଆଜି।
ବର୍ଷା ପାଗ ଅଛି ଆଉ କାଲି ବର୍ଷା ଝିପ୍ ଝିପ୍ ହେଇକି ଚାଲୁଥିଲା। ଆଜି ଟିକେ ବର୍ଷା କମ ଅଛି ଆଉ। ଏମତି ଛାଡି ଯାଇଛି ବର୍ଷା ବର୍ଷା ନାହିଁ। ଆଉ ଆପଣଙ୍କ ଆଡେ
ଏବେ ତ ଆପଣଙ୍କ ଜାଣିଥିବେ ଆମର ରଜ ପରେ ପରେ ବର୍ଷା ସବୁ ପଳେଇ ଆସେ।
ଆଞା।
ବର୍ଷା ପଳସେ ଏଥର କହୁଥିଲେ କି କଣ। କମ ଲଘୁଚାପ ଅଛି ବୋଲି କାଇହିଁ କମ ଲଘୁଚାପ ବୋଲି।
ଲଘୁଚାପ ହବ ଲଘୁଚାପ ଟାଇମରେ ହବ। ଯଦି ହବାରେ। ଥିବ ତାହେଲେ ଆମର ବର୍ଷା। ଏଇ ଏଇଟା ମାନେ ଏ ବର୍ଷ ଟା ଟିକେ କମ ଅଛି ବୋଲି କହୁଛନ୍ତି।
ଆଜ୍ଞା।
କମେଲେ ଚାଷବାସ ପାଇଁ ଟିକିେ ଅସୁବିଧା ବିଲରେ ପାଣି ରହିବନି।
ହଁ।
ହଳ ଲଙ୍ଗଳ ଚାଲିବ।
ଚାଷୀ ଭାଇ ମାନେ ଆମେ ଟିକେ ଅସୁବିଧାର ସମୁ। କି ନ ହେବେ ଆଉ।
ହେବେ ଯୋଉମାନଙ୍କର ପୋଖରୀ ଅଛି ସେମାନେ ମାଛ ଚାଷ କରନ୍ତି।
ଆଜ୍ଞା।
ସେମାନେ ବି ହଇରାଣ ହେବେ। ଆଉ ପୋଖରୀରେ। ପାଣି ସିନା ଫୁଲ ହେଲେ ସେମାନେ ମାଛ।
ଆଜ୍ଞା ଆଜ୍ଞା।
ସେମାନେ ବି ଅସୁ
ଆଉ ଆପଣଙ୍କ ଆଡେ ସବୁ ଚାଷ ବାସ କାମ ହୁଏ।
ଆମର ଚାଷ ହୁଏ ସବୁ। ହବୁ ଆଉ ଆମର ଧାନ
ମୁଗ। ଏସବୁ ଚାଷ ଆମର ହୁଏ ଜମିରୁ। ଆଉ ଧାନ ବି ଆମର। ଏଥର ବହୁତ ହେଇଥିଲା। ଧାନ ବି ଅମଳ ହେଇଥିଲା ଆମେ ଧାନରୁ ବି ଚାଉଳ ବାହାର କରି ଖାଉଛୁ।
ଚାଷ ମାନେ ଧାନ ଗୁଡାକ ବିକ୍ରି କରିଦିଅନ୍ତି ନା ଘରେ ଖାଆନ୍ତି।
ନା ଆମର ଧାନ ଆମର ଚୁଲିରେ ବଷା ହୁଏ ବଷା ହେଇକି ଆମେ ସେଥିରୁ ଚାଉଳ ବାହାର କରିକି ଆମେ ବର୍ଷକ ପାଇଁ ରଖିଦଉ।
ଆଜ୍ଞା ଆଜ୍ଞା। ଯ ହଉ ଆଜିକା ଯୁଗର ଲୋକମାନୋନ ଚାଷ ପ୍ରତି ଆଗ୍ରହ ନଥିବାରୁ ଆପଣଙ୍କର ଏହି ସବୁ ଏବେ ପର୍ଯ୍ୟନ୍ତ କରିକି ରୋଷେଇକି ଖାଉଛନ୍ତି ସେଇଟା ଶୁଣିକି ବହୁତ ଖୁସି ଲାଗିଲା।
ଚାଷ ଆମର ହୁଏ ଆମର ଚାଷ ବି ସମସ୍ତ କରନ୍ତି। ଏଇ ବର୍ଷା ଦିନ ଷ୍ଟାର୍ଟ ହେଇଗଲେ ଚାଷ କାମ ଆରମ୍ଭ ହୁଏ ଏଥର ବର୍ଷ ତା ନାଁ ବୋଲି ଚାଷ କାମ ଟି । ଅଛି ତଥାବିଇ ବର୍ଷା ପାଣି ହେଇଗଲେ ଆରି ଭି ତରେ ଆରମ୍
ଷ୍ଟାର୍ଟ ହେଇଚେ ପା
ଆଉ ଆ ପଣ ମେଡିସିନ ଖାଉଛନ୍ତି?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
ମେଡିସିନ ଖାଉଛନ୍ତି ଥଣ୍ଡା ପାଇଁ?
ହଁ ଏଇ ଥଣ୍ଡା ମେଡିସିନ ତ ମୁଁ ବହୁତ ଖାଇ ସାରିଲିଣି ସେ କମୁନି ଏ ବର୍ଷା ପାଗକୁ ପାଣି ଫାଣି ଟିକେ ହେଇଗଲା ବେଳକୁ ଥଣ୍ଡା ତ ମୂଳରୁ କମୁନି ଆଉ।
ଆପଣଙ୍କ ଗାଁ ରେ କିଛି ବାହାଘର ବ୍ରତଘର ପ୍ରୋଗ୍ରାମ ଅଛି କି?
ଆଜ୍ଞା ଆଜ୍ଞା ଆମର ସେ ବଡପ ଝିଅ ଜଣ ଅଛି ତାର କାଲି ବାଘର ଅଛି।
ଓ ତାଙ୍କର ସେଇଥିପାଇ ବୋଧେ କିଛି ସେରିମନି ପାଇଁ ବୋଧେ ମାଇକି ବଜଉଛନ୍ତି ଯୋଉଟା କି ସୁବୁଛି।
ହୁଁ ନା । ଏଇ ତ ଏବେ ଜା ଚନ୍ଦ୍ରା
ହଁ ତାଙ୍କର ବାହାଅର ଆରି ଭିତରେ ହେଇଯିବ ଆଉ ଘରକୁ ଡାକିଥିଲେ ଆପଣ।
ଆଜ୍ଞା ଆଜ୍ଞା ଘରକୁ ଡାକି ଚର୍ଚ୍ଚା କରି ତାଙ୍କ ଯୋଉ ଆମର ଥାଏ ନା ଘରକୁ ଟିକେ ବାହାର ଝିଅ ମାନଙ୍କର ଠିକ୍ ହେଲେ ତାକୁ ଟିକେ ଡାକି ଖାଇବା ଖାଇବାକୁ ଦେଇ ଶାଢୀ ଫାଢୀ ଭଲ ଦେଇଥିବେ ।
ଆଚ୍ଛା। ଝିଅ ଅଙ୍କର ବାହାଘର ଏଇ ୟାରି ଭିତରେ ହବ ବୋଧେ?
କାଲି ପରା । କାଲି ତାଙ୍କର ବାହାଘର ଅଛି ବା।
ଆଜ୍ଞା। ଝିଅଙ୍କର ଯେହେତୁ କାଲି ବାହାଘର ଅ ଝିଅ ବହୁତ୍ ମନରେ ଖୁସି ଥିବେ।
ନା ଟିକେ ଦେହ ଖରାପ ହେଇଯାଇଥିଲା।
ଝିଅଙ୍କର
ସିଏ କଣ ବାହାଘର କଥା ଭାବିକି ଟିକେ ଟେନସନ୍ ହେଇଯାଇଛି କି କଣ ବଧେ ଡକ୍ଟର କତିକି କାଲି ଯାଇଥିଲା ମେଡିସିନ ନେଇକି ଆସିଛି ଠିକ ତ ଅଛି କଣ ହଉଛି ତାର ଦେଖାଯାଉ। ।
ହଁ। ତାଙ୍କର ଦେହ ଭଲ ହେଇଯିବ ବହୁତ୍ ଜଲ୍ଦି କଣ ଟିକେ ବର୍ଷା ଦିନ ତ ଖାଇବା ପିଇବା ଏପଟ ସେପଟ କରିଥିବେ ସେଇଥିପାଇଁ ଦେହ ଖରାପ ଥିବ ଅ।
ହଉ ମ୍ୟାଡ଼ାମ୍ ମୁଁ ଟିକେ ଥିଲି ତ ଯାଏ କେ ମୁହଁ ଫୁହଁ ଧୋଇକି ଫ୍ରେସ୍ ହେଇଯାଏ ତାପରେ କଲ୍ କରିବି ଆଉ।
ଆଜ୍ଞା।
ଚି ନମସ୍କାର।